ହୁଁ କଣ କହୁନୁ?
ଆଇ କରଚ
ହଁ ଏଇ ବସିଛି ଆଉ କଣ କରିବି?
ଆଉ ତୁମେ ପା ଆସିଥାନ୍ତ କଣ ଆସିଲନି କି?
ଆସ ମୁୁ ଘିମି
ହଁ
ଆ ଆ ତ ମନା କରୁଛି
ସେ କାହିଁ ମନା କରୁଛି ତୁମେ ଆସଛ ନା
ବଚାଟ ନ ଭନକ
ତୁମେ ଆସିବ ନା
ହ ହଁ ପୁଲଆ ିବା ହ
ତୁମେ ଆସିବ ନା
ହଁ ଆଟ ମାନ ପତାର ମତେ କେତେ କଣ ଶ ବାପ ମନା କରୁଛି
ସିଏ ମନା କାହିଁ କରିବ ତୁମେ ଆସିବ ନା କୁହ ମୁଁ କହିିବି ନେଇକି ଆସିବି ହ୍ୟାଲୋ
ହଁ ହ୍ୟାଲୋ
ାତା ହବ ଦେଖି କଣ କରଛ କି ସେଠି ରହିକି
ହୁଁ
ହ୍ୟାଲୋମ ନା ରଖି କ ିବ କି ଏଇଠି ଆଇିଲେ ଦେଖିବ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ଆମର ଠି ରଥଯାତ୍ରା ହଉଛି ଆସ ସୂଚନା ଦେଖିଯିବ
ଆଁ
ମୁଁ କହିଲି ଆମ ଏଠି ରଥଯାତ୍ରା ତ୍ରା ହଉଛି ଆସୁ ଦେଖିକି ଯିବ
ମନାନା କରୁଛନ୍ତି
କିଏ ମନା କରୁଛ
ଏ ଶବା ମନା କରୁଥିବା
ନା ନା ସିଏ କାହିଁକି ମନା କରିବ ତୁମେ ଆସିବ ଯଦି କୁହ ମୁଁ ତାକୁ କହମି ନେଇକି ଆସିବ ଆସିବ
ହ
ହ ଆସିବ ନା
କଣ
ତୁମ ଇଚ୍ଛା ଅଛି ନା? ଆସିବାକୁ ଆମ ହଟି ଭୋଜି ହବ ନଅ ଦିନ ଖାଇବା ପିଇବା ହବ ଭଜନ ହବ ପାଲା ହବ ପଦାରୁ ସବୁ ଲୋକ ଆସିବେ ଦେଖିବା ପାଇଁ ରଥ ଯାତ୍ରାରେ ଆମର ରଥ ତିଆରି ହବ କୀର୍ତ୍ତନ ଫୀର୍ତନ ସବୁ ହବ ତୁମେ ଆ ଆସୁ ନା।
ହଁ ମୁଁ ବୁଝୁଚି ତମେ ଯାହା କହୁଛ ମୁଁ ବୁଝୁଚି। ଆ ସେପା ମନା କରୁଥିବା ଶିବା ମନା କରୁଚି।
ସିଏ କାହିଁ ମନା କରିବ ତୁମେ ତୁମେ ବା ଆସିବନି ବୋଲି ମନା କରୁଥୁଲ ସେଇଥିପାଇଁ ତୁ ସିଏ ମନା କରୁଚି।
ମା ନୋ ସେ ଜୋଉ କ ପପୁ ତମେ ଆସୁନା ଦେଖିବ ରଥଯାତ୍ରା ହବ। ବି ଭିଡ଼ ହବ ଇଏ ହବ ଆଉ ମତେ ତ ସେ ମନା ବଡ ମୁଁ କଣ କରି ହେଲେ ତୁ ଯଦି ଯିବୁ କ ମୁଁ କହିମି ତାକୁ। ଦେ ନି ମୁଁ ଶୁଣେ କିଏ?
ଆଇ ଓ ତୁମେ ଟିକେ ତୁମେ ଟିକେ ବାଡି ପଟକୁ ପଳେଇଆସ ଫା ଙ୍କା ଜାଗାକୁ ପଳେଇ ଆସ ସେଠି ଶୁଭୁନି ତୁମ କଥା।
ଏଇଟା ହଉଛି ମା ନା ଏମିତି ତି କଲ କଲେ ହବନି ଦେଖ। ହଁ ନିଜ କଥା ସେ କଥା କଲ ଟା ସବୁଆଡକୁ ଦଉଚ ଆଉ ତା ନା କାଇଁ ଗପୁଚ ସେଇ ଗ ଟିଏ ନମ୍ବର ରୁ ଆଉ ମୁଁ କଣ କରିବି? ତମେ ମନା କରିଦଉନ। କଣ କରିମି?
ତୁ ତୁ ଆଇ ଇଆଡୁକୁ ପଳେଇ ଆସିଲି ଟିକେ
ମ ପା ଆମ ଗାଡିରେ ବି ଆମ ଗାଡି ଖରାପ ଅଛି।
ହଉ ହଉ।
ଆଉ ଗାଡି ଟା ଖରାପ ଅଛି।
ହଉ ହଉ।
ଏ କୁନିଆ ନେଇକି ଯାଏ। ମୁଁ ବୁଝୁଚି।
ହଉ।
ହଁ କଣ କରୁଚ?
ନା କଣ କରିମି ବସିଚି ଆଉ।
କଣ କରୁଚ?
ବସିଚି।
ବସିଚ?
ହୁଁ।
କଣ କରିବି?
ଆଉ ଆମର ଆଜି ଭୋଜି ଅଛି ତ
ଚାରିଆଠ ଦିନ ରହିବ। ଆଉ କଣ କରିବି ମା ମତେ ମନା କରୁଛନ୍ତି, ମୁଁ କଣ କରିବି? କୋଉଦିନ ପୂଜା କୋଉଦିନଠୁ? ତଳର
ରଥଯାତ୍ରା ଦିନ।
ହଁ
ରଥଯାତ୍ରା ଦିନ, ରଥଯାତ୍ରା ଦିନ।
ହଁ କଉ ଦିନ?
ରଥଯାତ୍ରା କୋଉ ଦିନ?
ରଥଯାତ୍ରା କୋଉଦିନ କହୁନା ତମେ କୁହ?
ଯୋଉଦିନ ରଥଯାତ୍ରା ନୁହେଁ ନା ଗୁଣ୍ଡିଚା ବାହୁଡା ହ୍ୟାଲୋ
ହଁ।
ସେଇ ଦିନ ଯାଇକି ଆମର ପୂଜା। ଗୁଣ୍ଡିଚା ବାହୁଡାରେ ଯାଇ ହବ।
ହଁ
ଲୋ ଗୁଣ୍ଡିଚା ବାହୁଡାରେ ଯାଇକି ହବ।
କଣ କଦୁ ଆ ମୋତେ ତ କ କରିବୁ ସେ ତ ମନା କର ମୁଁ କଣ କରିବି। ଏଇ କାର ଛୋଟା ମା କଣ କରିବେ।
ନା ନା ତୁମେ ଆସ ବ୍ୟସ୍ତ ହବ ନା ମୁଁ କହମି ତାଙ୍କୁ ନେଇକି ଆସିବେ
ଆଁ
ବ୍ୟସ୍ତ ହବ ନା ମୁଁ କହିମି ତାଙ୍କୁ ନେଇକି ଆସି
ହଁ ସେ ଯାହା ହଉ ତମେ ଆ ଦେଖିବନି।
କିଏ ଲୋ ହ କି ଲୋ ଆ